ହାଲୋ ହଁ।
ମୋ ଭଏସ ଶୁଭୁଚି।
ହଁ ହଁ ଶିଭାଯାଉଚି ମୋର?
ହଁ ହଁ ଶୁଭୁଚି ଶୁଭୁଚି ଆକଚୁଲି ସେଟା ଦେଖିଲେ ପୂର୍ବରୁ ମୁଁ ଗଢ଼ିସାରିଥିଲି ସରି।
ଓହୋ ହଁ ହଁ।
ତାପରେ ମୁଁ ଗଢିଥି ତମୁ ହୁଁ। ଖାଇଥିଲି ଭାତ, ଡାଲି, ବନ୍ଧାକୋବି ତମେ?
ଆଉ ମୋର ଆଜି ପିଠା ତରକାରୀ ହେଇଥିଲା ଦିନରେ।
ଆ ଆଚ୍ଛା।
ଆଉ କଣ କରୁଚ କଣ? ହୁଁ। ଆଁ ଏଇଠି ବସଚି ଆଉ। ହଁ ପରା।
ଉଁ ହୁଁ କୋଉଠି ରୁହ ତମେ?
ଅଁହଁ ସେଇଟା ତ କୁହାହବନି ଏଇଠି।
ମାନେ ଭୁବନେଶ୍ଵରରେ ତ?
ହଁ ସେଟା ମୁଁ କହିବିନି।
ହଁ ହଉ।
ଆଉ ଆ ତମର ରଜ କେମିତି ଗଲା?
ହଁ ରଜ ଭଲ।
ହଁ।
ତମର
ହଁ ବହୁତ ଭଲ ଲାଗେ। ପିଠା ହେରିକା କଣ ଖାଇଲ ବାହୁଡ଼ାରେ?
ପିଠା
ଏମିତି ଖାଇନି କିଛି ମଣ୍ଡା ପିଠା ହେଇଚି। ଏୟା ପୋଡ ପିଠା ଏଇ ସବୁ।
ତମ ଝିଅ ଓ ହ!
ଆଉ କଣ ପଢୁଛ ଏବେ?
ପଢୁଛି ପ୍ଲଶ୍ ଥ୍ରୀ।
ଫ ଫଷ୍ଟ ଇୟର?
ହଁ ସେକ୍ ହଁ ଫାଷ୍ଟ୍ ଇଅର୍।
ଆଚ୍ଛା।
ଓହୋ କହୁନ।
କଣ କହିବି?
ଆଉ କଣ ପଢାପଢି କଣ ଚାଲିଛି ନା ନାଇଁ?
ହୁଁ ମୋର ବି ସେଇ ପ୍ଲସ ତ୍ରି ସେକେଣ୍ଡ ଇୟର।
ଉଁ ଏଇଟା ସେକେଣ୍ଡ ଇଅର ଚାଲିଛି ନା ସେକେଣ୍ଡ ଇୟର୍ ହବ?
ସେକେଣ୍ଡ ଇୟର୍ ଷ୍ଟାର୍ଟ ହେଲା ମାନେ କାଲିଠୁ ଯଉ ଖୋଲିବ ସେକେଣ୍ଡ ଇୟର୍ ଷ୍ଟାର୍ଟ ହବ।
ଓହୋ ତାହେଲେ ଆମ ସାଙ୍ଗର ତମେ।
ଓହୋ।
ତମ ସେକେଣ୍ଡ ସେମିଷ୍ଟର ସରିଗଲାଣି ତାହେଲେ ନା?
ହଁ ହଁ ହଁ।
ଆମର ସେକେଣ୍ଡ ସେମିଷ୍ଟାର ହେଁ ସରି ତମେ ଦୁଇ ହଜାର ପଚିଶରେ ପ୍ଲଶ୍ ଟୁ ପରୀକ୍ଷା ଦେଇଛ ତ?
ହଁ ହଁ ହଁ।
ଆଉ ତାହେଲେ ଆମରି ବ୍ୟାଚ୍ ର। ମୋର ବି ଏଟା ସେକେଣ୍ଡ ଇୟର ହବା କଥା କିନ୍ତୁ ଆମର ଜାଣିଥିବ ତ ଉତ୍କଳ ୟୁନିଭର୍ସିଟି
ହଁ।
ସେଇଟା ତ ଭ ଏକ୍ଜାମ ହେଇନି ନା ଲେଟ୍ ହୁଏ ଉତ୍କଳ ୟୁନିଭର୍ଶିଟିରେ।
ହୁଁ।
ଲେଟ୍ ହେଉଛି ଯେହେତୁ ସେକେଣ୍ଡ ଇୟର୍ ଆମର ପଢ଼ା ହଉଛି ଏବେ ଆଉ ସେକେଣ୍ଡ ଇୟର ଏବେ ଆମର ପଢ଼ା ହଉଛି।
ଓହୋ ପଢା ଷ୍ଟାର୍ଟ ହେଲାଣି।
ନାାଇଁ ହେଇନି କାଲିଠୁ ହବ ବୋଧେ।
ଓହୋ।
ତମର ଡିମିରି ଫୁଲ ହେରିକା ଥିଲା ରେବତୀ ଡିମିରି ଫୁଲ ଏଗୁଡା ସବୁ ଥିଲା।
ନା ଆମ ମୋର ଯେ ଜେନେରାଲ ସାଇନ୍ସରେ ଯାଉନି ଫାଇନାନ୍ସରେ ଯାଉଛି
ଓହୋ ଆ ତମର ତ କମ୍ପଲସରୀ ଅଡିଓ ଟା ଥିବ ନା।
ନା ନା
ହ
ପଡିଆ ନାହିଁ ଆମର।
ହଉ
ହୁଁ କଲେଜ ଖୋଲୁ ଖୋଲୁ ବୋଧେ ମାସେ ପରେ ମେଡ଼ିସିନ ହେଇଯାଉଛି।
ପଢ଼ାହବ।
ହଉ ହଉ ହେଇଯାଉଛି ନା। ମାନେ ମୁଁ କହିଲି କି କଲେଜ ଟା ଆରମ୍ଭ ହଉ ମେଡ଼ିସିନ ହେଇଯାଉଛି ନା।
ହଁ
ମିଡ଼୍ ସେମିଷ୍ଟର ହ୍ୟାଲୋ ମୁଁ ବୟସ ଶୁଭୁଛି ହ୍ୟାଲୋ। ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ଶୁଭୁଛି
ହଁ ହଁ ଶୁଣାଉଛି। ତମକୁ?
ହଁ ମାନେ ମଝିରେ ଶୁଭୁନଥିଲା କିଛି ତ ମ୍ୟୁଟ ଅପସନ ବି ନାହିଁ ଶୁଭୁନଥିଲା କଣ ପାଇଁ ମୁଁ ଜାଣିପାରୁନି।
ହଁ ହଁ ଟାୱର ମୋର ଟିକେ ପ୍ରୋବଲେମ ରହିଲା ତ ଶୁଣା ହେଲାନି ସେଥିପାଇଁ।
ହୁଁ
ହୁଁ।
ଆଉ କେମିତି ଗଲା ଫଷ୍ଟ ସେକେଣ୍ଡ ସେମିଷ୍ଟର?
ଫାଷ୍ଟ୍ ସେମିଷ୍ଟର ଆମର ସରିଛି ସେକେଣ୍ଡ ସେମିଷ୍ଟର ଆମର ସରିନି।
ସେକେଣ୍ଡ ସେମିଷ୍ଟର ଏକ୍ଜାମ ସରିନି?
ନା ଆମର ସେକେଣ୍ଡ ର କଣ ହବ ସେକେଣ୍ଡ ସେମିଷ୍ଟାର ଏକ୍ଜାମ ସରିନି ଆମର।
ଓହୋ ଆମର ସେ ସେକେଣ୍ଡ ସେମିଷ୍ଟର ଏକ୍ଜାମ
ଆମ ସେକଣ୍ଡ ସେମିଷ୍ଟର ଏକ୍ଜାମ ସରିନି ସେଟା ବସିଚୁ ଥାର୍ଡ ସେମିଷ୍ଟାର ନହଲେ ନା ଆମ ତ ସେ ସେକେଣ୍ଡ ସେମିଷ୍ଟର ପଢିବା କଥା ପ୍ଲସ ଟୁ ପରୀକ୍ଷା ଦେଇଛୁ ଏବେ।
ପ୍ରାୟ କଲେଜରେ ସେକେଣ୍ଡ ସେମିଷ୍ଟର ହେଇନି ଏବେ।
ହଁଁ ପ୍ରାୟ କଲେଜରେ ହେଇନି।
ହୁଁ
ଆଉ କଣ କରୁଥିଲ କୁହ?
କିଛି ନାଇଁ। କଣ କଣ ହଁ ହଁ ଭଲ। ତମର?
ହୁଁ ହୁଁ ଭଲ।
ଆଉ ତମ ରଜ କେମିତି ଗଲା?
ମୋ ରଜ ତ ବହୁତ ଭଲ ଭାବରେ ଗଲା।
ହୁଁ ହୁଁ।
କାରଣ ଆମର ରଜ ମେଳା ପଡେନା।
ଆଚ୍ଛା ଭଲ ଆଉ।
ମେଳା ଦେଖିବାକୁ ଆମେ ଯାଇଥିଲୁ।
ଉଁ ହୁଁ।
ଆଜି ବି ପଡିଥିଲା କିନ୍ତୁ ତ ତିନି ଦିନ ବୁଲି ବୁଲିକି ଆଉ ପେସେନ୍ସ ନାହିଁ।
ହୁଁ ମୁଁ ଯୋଉ ଆଡେ ରହୁଛି ସେପଟେ ବି ମେଳା ଫେଳା ପଡୁଛି ବହୁତ।
ଆଜି ଯାଇଥିଲ?
ଆଜି ତ ଯାଇନି ସନ୍ଧ୍ୟା ଟାଇମ୍ ରେ ଯାଆନ୍ତି ଏବେ ତ ସନ୍ଧ୍ୟା ହଉ ଛି କିନ୍ତୁ ଯାଇନି ତିନି ଦିନ ହେଲା ବୁଲି ଦେଇଛି।
ଉଁ ହୁଁ।
ତ ସେଥିପାଇଁ ଆଉ କିଏ ବୁଲିବ।
ଉଁ ହୁଁ।
ହୁଁ।
ଆମେ ତିନି ଦିନ ହେଲାଣି ବୁଲୁଥିଲୁ।
ରଜରେ ଆଉ ହୁଁ ହୁଁ।
ଆଜି କିନ୍ତୁ ଅଧା ଅଧା ସ୍କୁଲ୍ କଲ କଲେଜ ଖୋଲି ଯାଇଛି।
ଖୋଲି ଯାଇଛି ଅଲରେଡି?
ହୁଁ।
ମୁଁ ତ ଭାବିଲି ନୋଟିସ୍ ଆସିଛି ସମସ୍ତଙ୍କର କାଲି ଖୋଲିବ ତ କାଲି ଖୋଲିଲା ବୋଧେ? ଏବେ କଥା ହଉଥିଲି ଗୋଟେ ସାଙ୍ଗ ସହିତ ସିଏ କହିଲା କି ଆଜି ଖୋଲିଛି କଲେଜ। ମାନେ ତାଙ୍କର ବୋଧେ ଆଜି ଖୋଲି ଖୋଲିଯାଇଛି କଲେଜ।
ଆମର ବି ତ ଆଜି ଖୋଲିଛି କିନ୍ତୁ ଆମେ ଏବେ ଯିବୁନି।
ମାନେ ଫାଷ୍ଟ୍ କିଛି ଦିନ ଯିବନି।
ହୁଁ ଯୋଉ ରେଟ୍ ରେ ଖରା ହଉଛି କିଏ ଯିବ କହିଲ?
ଆମର କାଲି ହିଁ ଖୋଲିବ।
ସେନ୍ସସ୍ଲେଶ୍ ହେଇଯିବୁ ତାପରେ କିଏ ଆସିକି ବୁଝିବ।
ହୁଁ ମୁଁ ତ ଭାବିଲି ଛୁଟି ଟିକେ ଏକ୍ସଟେଣ୍ଡ ହବ ଦେଖିଲା ବେଳକୁ ଖୋଲିଗଲା ବହୁତ ଜଲ୍ଦି ହୁଁ।
ଆଉ ଜୋରେ ଖରା ହଉଛି କୋଉଠି ସା ସାଇକେଲ ନେଇକି ଗଲେ ସେନ୍ସସ୍ଲେଶ୍ ହେଇଯିବୁ। କେହି ବି ପଚାରିବେନି।
ହୁଁ।
ଆଉ ସେଥିପାଇଁ ଯାଇନୁ ଆଉ ଲେଟ୍ ରେ ଯିବୁ ସବୁ ଆଉ।
ହୁଁ ପୋଷ୍ଟ ଫୋଷ୍ଟ କହି ଏମିତି ପଢା ହେଇଯିବ କି?
ଅ ନାଇଁ ସେ ପଢା ହ ହେଲେ ବି କିଛି ପ୍ରୋବ୍ଲେମ୍ ନାହିଁ କାରଣ ଆମର ଦେହ କଥା ଆମେ ଦେଖିବୁ ନାଁ। ସେମାନେ ଆସିବେନି ଥୋଡିନା ଦେଖିବାକୁ।
ହୁଁ।
କୋଉଠି ପଡିିଗଲେ ବି ସେ ଆସିବେନି।
ହଁ। କଲେଜ ଗଲ ନ ଗଲେ ପଚାରିବେ କଣ ପାଇଁ ଆସିିନ ମୁଁ ବି ଆସୁନଥିଲୁ ଗରମର ରହୁଛି ସିଏ ଆମକୁ ଗରମ ହଉନି ଯେ କି ନିଜେ ଏସି ରେ ବସିଥିବେ।
ଆ ନିଜେ ଗାଡି ନେଇକି ଆସୁଛନ୍ତି କାର୍ ନେଇକି।
ହଁ।
ତମର କାର ନେଇକି ଯାଉଛନ୍ତି ତାଙ୍କୁ ଜଣା ପଡୁନି ନା।
ହୁଁ। ଗରମ ତ ସପ୍ତାହରେ ବହୁତ ହଉଛି। ଖରା ଛୁଟି ହେଲାଣି ବଢିଆ କଥା ତାହାଲେ ହୁଁ ସେୟା।
ଥରେ ସାଇକେଲ ନେଇକି ଆସନ୍ତୁ ନା ଜଣା ପଡିବ।
ସେଇଟା ତ ଜାଣିବେନି କି ଜାଣିପାରିବେନି କେବେ।
ସେ କେବେ ଜାଣିବେନି ଆଉ ଆମକୁ ସେମିତି କଷ୍ଟ ଦଉଥିବେ ଆମର ପୁଣି କଲେଜ ଯାଇଛି। ଦଶଟା ରୁ ଚାରିଟା ମୁଁ କହିଲି ଆଉ ସ୍କୁଲ ଆଉଥରକୁ ଆଉ।
ଆମର ତ ଦଶଟାରୁ ପାଞ୍ଚଟା।
ଆମେ ସ୍କୁଲ ଯଆ କାଇଁ ପାଠ
ମ ମଝିରେ ଘଣ୍ଟେ ଗ୍ୟାପ୍। ମୁଁ ଭାବିଥିଲି କଲେଜ ମାନେ ଏଇ ଏମିତି ଯିବ ଦି ତିନି ଘଣ୍ଟା କ୍ଲାସ କରିକି ଆସିବ। ପୁରା ସ୍କୁଲ ଭଳିଆ କପି ଚେକ୍ କରିବେ। ପି ଟି ଏମ ହବ ଏତେ ପାଲା।
ଆମର ବି ସେଇଆ କଲେଜ ଦଶଟାରୁ ଚାରିଟା ହେଇଯାଇଛି। ଆଉ ଆମେ ସ୍କୁଲ ପାଠ ପଢା ଭାବ ସ୍କୁଲ ସରିଗଲେ ଆଉ ପାଠ ପଢା ହ
ହଁ ହଁ।
କିନ୍ତୁ ଓଲଟା ଆମ ଉପରେ ବି ଭାରି ପଡୁଛି।
ହଁ ଆମ ଆମ ବ୍ୟାଚ୍ ଟା ହିଁ ଆମେ ଯୋଉ ସବୁ ଏମତି ପାସ ଆଉଟ ହେଇକି ଆସିଛୁ ସମସ୍ତେ ତାଙ୍କର ସେମିତି ହିଁ ହଉଛି। ସବୁବେଳେ ଆମ ବ୍ୟାଚ ଟାଇମରେ ହଁ କିଛି ନା କିଛି ଚେଞ୍ଜ ହେଇଯାଇଥିବ।
ଏନ୍ ଇ ପି।
ହଁ।
ତମର ବି ଏନ୍ ଇ ପି ଲାଗୁ ହେଇଯାଇଛି କି?
ହଁ ହଁ।
ଏ ସେଇ ଏନ୍ ଇ ପି ବି ମୁଣ୍ଡ ଟିଣ କରିଦଉଛି ଭାଇ। ସେ କାହିଁ ଲାଗିଲା ମାନେ ଆମକୁ ଜୀବନ କଣା କରିବା ପାଇଁ ବୁଝି ପାରୁନି।
ହଁ ଆମ ଟାଇମ ମାନେ ଏବେ ବି ଚାରି ବର୍ଷ ହେଇଯାଇଛି ତିନି ବର୍ଷ ଥିଲା। ଯୋଉ ପ୍ଲସତ୍ରି ସେ ସବୁ ଜିନିଷ ଏବେ ହିଁ ଆମ ବ୍ୟଚ ଟାଇମ୍ ରେ ହିଁ ହବ।
ଆମେ ପା ଅମଙ୍ଗଳିଆ ଆମେ ତାଙ୍କର ପାପ କରିଥିଲୁ ବୋଧେ।
ସେଇଆ ହିଁ ବୋଧେ।
ଆମେ କୋଉଠି କଣ ପାପ କରିଦେଇଥିଲୁ ସିଏ ଆମକୁ ହିଁ ତଡ ପଉଛନ୍ତି।
ହୁଁ।
ତାପରେ ତ ଦେଖୁ ଆ ପର ବ୍ୟାଚ ପିଲା ଇଣ୍ଟନସିପ କେମିତି କରୁଛନ୍ତି।
ହଉ ଛାଡ କଣ କରିବା ଆଉ। ମୁଁ ମୋର ଟିକେ ଯିବା ଟାଇମ ଆସିଗଲା ତ ମୁଁ କଲ ରଖୁଛି।
ହଁ ହଁ।
ହୁଁ ବାଏ ମୁଁ